ହ୍ୟାଲୋ।
କେମିତି ଅଛନ୍ତି?
ମ୍ୟାମ ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି। ଆଉ ଆଜି ସବୁ କଣ ଖାଇଲେ?
ଆଜି ପଖାଳ ଭାତ ଆଉ ପକୁଡି ଛଣା ହେଇଥିଲା ଆଉ ଆମର ପୋଇପତ୍ର ପିଠଉ ହେଇଥିଲା।
ଓହୋଃ। ପଖାଳ ସହିତ ପକୁଡିର କମ୍ବିନେସନ ହେଲା ଏ ୱାନ କମ୍ବିନେସନ। ମୋର ୱାନ ଅଫ ଦ ଫେବରେଟ।
ଆଚ୍ଛା, ମ୍ୟାାମ ଆଜି ମୁଁ ପୁରା ଟାୟାର୍ଡ ହେଇଯାଇଛି।
କାହିଁକି?
ଶୋଇନି ନା। ସେଥିପାଇଁ।
ରାତିରେ କଣ ଗୋଟେ
କାଲି ରାତିରେ। ନା ନା କାଲି ଶୀତଳ ଷଷ୍ଠୀ ଥିଲା ନା।
ହଁ।
କାଲି ରାତିରେ ଠାକୁର ମନ୍ଦିର କୁ ରିଟର୍ଣ କଲେ। ତ ରାତି ସାରା ପ୍ରଶାସନ ଟା ଚାଲେ ତ ଯାଇଥିଲୁ ସେଠି। ରାତି ବାରଟାରେ ଘରକୁ ଆସିଲା ବଳକୁ ମର୍ଣ୍ଣିିଂ ଛଅଟା ହେଇଗଲା।
ଏତେ ମାନେ ମନ୍ଦିର ପାଖରେ ଏତେ ଭିଡ ହୁଏ?
ଭିଡ ମାନେ ବହୁତ ମାନେ ଏତେ ଗହଳି ହୁଏ। ସେ ପାଦ ପକେଇବାକୁ ଜେଗା ନଥିବ। କାଲି ତ ଝଗଡା ବି ହେଇଗଲା ତାଙ୍କ ତାଙ୍କ ଭିତରେ।
ଆଉ ସେଟା ସବୁବେଳେ ହୁଏ ଆଉ ମୁଁ କହୁଥିଲି କି ଜେ ଏଇ ଯୋଉ ଦୋକାନ ବଜାର ତ ପଡିଥିବ।
ନା ନା ନା ନା ଅ ଦୋକାନ ବା ମାନେ ଅ ସେଇଟ ଯୋଉ ଆଇସ୍କ୍ରିମ ହେକା ନର୍ମାଲ ବିକ୍ରି ହୁଏ ସେମିତି ଆଁ ବାକି ଯଉ ସବୁ ଦୋକାନ ଅଛି ସେଟା ଖୋଲା ରୁହେ ଯେହେତୁ ରାତି ସାରା ଲୋକ ଥାଆନ୍ତି ନା ସେଥିପାଇଁ ଖୋଲା ରଖନ୍ତି। ଦୋକାନ ହେରିକା କିଛି ପଡେନି।
କିଛି ପଡେନି ହ।
ନା। କିନ୍ତୁ ବହୁତ ସୁନ୍ଦର ସେ ପୁରା ସଜେଇଛନ୍ତି। ଆଉ ରୋଜ ରେ ମନ୍ଦିର ଆଉ ରାସ୍ତାରେ ମାନେ ଅ ଲିଙ୍ଗରାଜ ଟେମ୍ପଲୁ ଠୁ କେଦାରଗୋଭରୀ ଟେମ୍ପଲ ବହୁତ ହି ଭଲ ସେ ମାନେ ସଜେଇଛନ୍ତି ଡେକୋରେସନ।
କେଦାର ଗୌରି ମାନେ ଯୋଉଟା ଆମର ଉ ମା ଭୁବନେଶ୍ଵରୀ ଯୋଉଟା ସେଟା ତ?
ନା ନା ଅ ଉସ୍ତା ତା ପାଖରେ ଗୋଟେ ଜାଭିଅର ସ୍କୁଲ ଅଛି ଯାଣିଥିବ?
ହଁ ସେଇଠା ତ ମା ଭୁବନେଶ୍ଵର ନା
ନା କେଦାର ଗୌଡ଼ ଟେମ୍ପଲ ସେଇଟା।
ନା ନା ଯେମିତି କିି ଯେ ଆମର ମା ଅଛନ୍ତି ନଅଟା ହେଲା।
ଆଜ୍ଞା।
ଯାଜପୁରରେ ମା ବିରଜା କଟକ ରେ କଟକଚଣ୍ଡୀ ଭୁବନେଶ୍ଵର ରେ ମା ଭୁବନେଶ୍ଵରୀ।
ନା ଭୁବନେଶ୍ଵରେ ମା ଗୌରୀ ଅଛନ୍ତି।
ହଁ ବୋ ସରି ସରି ସରି ହଁ ଭୁବନେଶ୍ଵର ହଁ ଭୁବନେଶ୍ରରେ କୁହନ୍ତି ଗୌରୀ ବି କୁହନ୍ତି ମା ଗୌରୀ ହଁ ହଁ।
ହଁ ମା ଗୌରୀ।
କୋଉଠି କେମିତି ବାହାରେ ମାନେ ମ ମ ଲିଙ୍ଗରାଜ ମନ୍ଦିରରୁୁ ବାହାରେ କେଦାରଗୌରୀ ମନ୍ଦିରକୁ ଓହୋ। ଆଉ କୋଉଥିରେ ଯାଆନ୍ତି ଠାକୁର?
ଠାକୁର ପାଲିଙ୍କିରେ।
ପାଲିଙ୍କିରେ
ହଁ ପାଲିକିରେ ତାଙ୍କୁ ଲୋକ ମାନେ ଡିଜେହେରିକା ବି ଆସେ।
ଓହୋ ଡିଜେ କି?
ଡିଜେ ବ୍ୟାଣ୍ଡ ବାଜଆ ମାନେ ସବୁ ତାର ମାନେ ଗ ମାନେ ରାଜା ଜଣେ ସିଏ ମାନେ ହାତୀ ନକଲି ହେଇଥିବ ସେ ଖଣ୍ଡା ଧରିକି ହାତୀ ଉପରେ ବସିଥିବେ।
ଓହୋ ହୋ ହୋ ହଁ।
ଆଉ ସବୁଠୁ ଇଣ୍ଟରେଷ୍ଟିଂ ପାର୍ଟ ହଉଚି ଅ ହନୁମାନ ଯୀ ସି ମାନେ କଦଳୀ ଯୋଉ ଚିଡ଼େଇକି ଫୋପାଡ଼ି ବେନି ଆପଣଙ୍କ ଉପରକୁ ସେଇଟା ଇଣ୍ଟଷ୍ ପାର୍ଟ ଆଉ ତାର ଲାଷ୍ଟ ହଉଚି ହଁ ମାନେ ଏଇ ଗହଳି ଭିତରେ ପକେଇବେ ଯିଏ ପାଇଲା।
ହଁ ଯାହା ପାଖକୁ ଆସିଲା ଆଉ ହଁ।
ହଁ ଆଉ ଲାଷ୍ଟକୁ ଯୋଉ ଠାକୁରଙ୍କର କଉଡ଼ିଟା ପକାଯାଏ ଅ ଚାଉଳ ଆଉ କୋଉଡ଼ି ମିଶେଇକି ପକାନ୍ତି। ହଁ ସେଇଟା ଗୋଟେ ଗୋଟେ ଜାଗାରେ ତିନି ଚାରିଟା ହିଁ ଲେଖା ପକାନ୍ତି ଯାହା ଭାଗ୍ୟରେ ମଳିଲା ଆଉ। ସେଇଟା କିନ୍ତୁ ବହୁତହିଁ ଭଲ।
ମିଳିଲେ?
ହୁଁ।
ଉଁ -ହୁଁ।
କାଲି ମୁଁ ଗୋଟେ ପାଇଚିବି।
ଅ -ପାଇଚନ୍ତି ଯଦି ତାକୁ ପର୍ସ ଭିତରେ ରଖନ୍ତୁ ଭଲ।
ଅ- ନାଇଁ ଠାକୁରଙ୍କ ଘରେ ରଖିବି।
ଓହୋ ଠାକୁରଙ୍କ ଘରେ ରଖନ୍ତି?
ସେମିତି ନାଇଁ ଆପଣଙ୍କ ଇଚ୍ଛା। ଅ-ପର୍ସରେ ରଖିପାରିବେ ନହେଲେ ଠାକୁରଙ୍କ ଘରେ ରଖିଲେବି ପୂଜା ହବନା ସେ
ହୁଁ -ହୁଁ- ହୁଁ। ଆଉ ଆପଣଙ୍କ ଆଡ଼େ କାଲି ବର୍ଷା ହେଇଚି ରାତିରେ?
ଆ-ନା -ନା ରାତିରେ ଆଉ ବର୍ଷା ହେଇନି ବର୍ଷା ହେଇଥିଲେ ସବୁ ଇଏ ହେଇଥାନ୍ତା ନଷ୍ଟ ହେଇଥାନ୍ତା।
ହେଇନି ଏଇଟାବି ମୁଁ ଜାଣିିନଥିଲି ମୁଁ ଜାଣିଚି ଶୀତଲ୍ ଷଷ୍ଟି କଣ ଜାଣିଚି ମାନେ ଶିବ ପାର୍ବତୀଙ୍କ ବିବାହ ଦିନକୁ ଶୀତଳଷଷ୍ଠୀ କୁହାଯାଏ ଜାଣିଚି ବଟ୍ ଲିଙ୍ଗରାଜଙ୍କ ପାଖରେବି ଏତେ ଧାମ୍ ଧମ୍ ରେ ମାନେ ଧୁମ୍ ଧାମ୍ ରେ ହୁଏ ସେଟା ମୁଁ ଜାଣିନଥିଲି।
ମ୍ୟାମ୍ କୁଆଡ଼େ କୁଆଡ଼େ ଲୋକ ଆସନ୍ତି ଦେଖିବା ପାଇଁ କଟକରୁବି ପ୍ରାୟ ଲୋକ ଆସନ୍ତି।
ଓ -ହୋ ହଁ ହେଇଥିବ ଆଜିକାଲି ତ ସବୁ ପର୍ବ ପର୍ବାଣି ସବୁ ହେଲା ମା କଁ କଇଁଲ ଇଏରେ ସୋସିଆଲ୍ ମିଡ଼ିଆରେ ବୁଝିପାରିଲ ନା? ହୁଁ- ତମେ ରଜ ଦେଖିବ ଯେତିକି ବା ହାରେ ଦେଖିବ ଯେତିକି ମାନେ ବାଇଟ୍ସ୍ ନଥିବ ସୋସିଆଲ୍ ମିଡ଼ିଆରେ ତାର୍ ତିନି ଡବଲ୍ ଭାଇବ୍ସ୍ ଥିବ।
ଏସବୁ ଯଉ କରୁଚନ୍ତି କେବଳ ସୋସିଆଲ୍ ମିଡ଼ିଆ ପାଇଁ। ଠାକୁରଙ୍କ ପାଇଁ ଯେତିକି ନ କରୁଥିବେ ସୋସିଆଲ୍ ମିଡ଼ିଆରେ ମାନେ ଆମ ଏଇ ଏରିଆରେ କେମିତି ହେଇଚି ସେଥିପାଇଁ ଅଧିକ କରୁଛନ୍ତି।
ହୁଁ। ଆଉ ଦେଖିବ କେତେ ସାରା ଇନଫ୍ଲୁଏନ୍ସରବି କାଲି ଯାଇଥିବେ। ଖାଲି ଫୁଟେଜ୍ ବନେଇବା ପାଇଁ ହୁଁ।
ବହୁତ୍ ସାରା ଆସିଥିଲେ ନ୍ୟୁଜ୍ ଚ୍ୟାନେଲ୍ ବାଲାବି ଆସନ୍ତି।
ହଁ -ହଁ -ହଁ।
କାଲି ଆର ଥରକ -ଆର ଥରକ ଯଉ ହେଇଥିଲା ବାଣ ପାଇଁ ପର୍ମିଶ୍ ମିଳିନଥିଲା। ଏଥରକ ବାଣ ପାଇଁ ପର୍ମିଶନ୍ ମିଳିଯାଇଚି। ଆଉ ଡିଜେ ମାନେ ଆଟ୍ ଲିଷ୍ଟ୍ ତିନି ଚାରିଟା ଡିଜେ ଥିବ।
ଓହୋ।
ହଁ ମୁଁ କେଦାରଗୌରୀ ମନ୍ଦିର ବହୁତ ଥର ଯାଇଚି ମୁଁ ଯେବେଠାରୁ ସେଇ ପାଖାପାଖି ଯାଉଚି ବଟ୍ ମୁଁ ଏତେ ଦୁର୍ଭାଗ୍ୟ ମୁଁ କେବେ ଯାଇପାରୁନି ବଟ୍ ମୁଁ ଆ-ମ୍-ଆମ୍- ମୋ ଘରୁ ଥାଏ ନା ମୁଁ ବହୁତ୍ ଥର ଯାଇଚି।
ଆଚ୍ଛା ମତେ କହିବେ ମୁଁ ନେଇଯିବି। କେଦାରଗୌରୀ ମନ୍ଦିର ଭିତରେ କେବେ ଖାଇଚନ୍ତି?
ନା ନା।
ଖାଇବେ ଥରେ ତାପରେ କହିବେ ବହୁତ ହି ଟେଷ୍ଟି।
ହଁ।
ହଁ।
ଓହୋ।
ମାନେ ଆମର ଯଉ ଅଭଡା ଟା ବାହାରେ ଅନେକ୍ ମାସ୍ ଟ ମନ୍ଦିରରେ ବାହାରି ଅନନ୍ଦବାଷ୍ଟ୍ର ମନ୍ଦିରଠୁ କେଦାରଗୌରୀ ମନ୍ଦିର ଖାଇବା ଟା କିନ୍ତୁ ବେଷ୍ଟ୍।
ଅନନ୍ତ ବାସୁଦେବରେ ମୁଁ ବହୁତ ଥର ଖାଇଲିଣି। ମୁଁ ଆକ୍ଚୁଆଲି ସଂକ୍ରାନ୍ତି, ଚତୁର୍ଦଶୀ, ପୂର୍ଣ୍ଣିମା ଏଇ ତିନିଟାରେ ମୋର ପୁରା ମାନେ ଏ ପୁରା ଓନିଅନ ଗାର୍ଲିକ। ମାନେ ୱିତ୍ ଆଉଟ୍ ଓନିଅନ ଗାର୍ଲିକ ଆଉ ଚତୁର୍ଦ୍ଦଶୀ ଟା ମୁଁ ଆଗରୁ ଏକଚଲି ଆ ମାନେ କଣ ଚାଉଳ ଚତୁର୍ଶୀରେ ଆକ୍ଚୁଆଲି ଚାଉଳ ଜାତୀୟ ଜିନିଷ ଖାଆନ୍ତିନି। ହେଲା ଖାଉନଥିଲି ବଟ ଏବେ ଯେହେତୁ ବହୁତ ଲଙ୍ଗ ଟାଇମ ମତେ ସେଠି ରହିବାକୁ ପଡୁଚି। ଅ ମାନେ ଦେହ ଖରାପ ନ ହଉ କହିକିନା ମୁଁ ଉଁ ମାନେ ଏଇ କେଦାରଗ ସରି ଅନନ୍ତ ବାସୁଦେବରୁୁ ମଗେଇକିନା ଖାଇଦିଏ। ଗୋଟେ ଏଥର ଠିକ ଅଛି ମୁଁ କେଦାର ଗୋଉରିରୁ ଥରେ ଆଣିକିନା ଖାଇବା ଦେଖିବା। ପାର୍ସଲ ଦିଅନ୍ତି ସେଇଠି?
ହଁ ପାରଶଲ ଦଉଚନ୍ତି ଏବେ ତ ସବୁ ଜାଗ ସେଟା ଯୋଉ ମିଲ୍ ସିଷ୍ଟମ ହେଇଗଲାଣି ନା।
ହଁ।
ହଁ ସବୁ ଜାଗାରେ ସେମତି, ଲିଙ୍ଗରାଜ ମନ୍ଦିରରେ ବି ସେମ୍ ସିଷ୍ଟମ୍।
ନାଇଁ ଲିଂଗରାଜ ଙ୍କର୍ ତ କେବେ ଖାଇନି। ବଟ କେଦାରଗରି କହୁଚ ଦିନେ ଖାଇବି ନଲେ ଦିନେ ଯାଇକିନା ଖା ଖାଇବି ତାଙ୍କର କେତେଟା ଟାଇମ ରେ ମିଳେ?
କେଦରଗୌରୀ ମନ୍ଦିରେ ଜଲ୍ଦି ସରଜାଏ ସେଇ ଅ ଆପଣ ଯଦି ସାରେ ବା ଟା ଭିତରେ ଯିବେ ତ ମିଳିବ।
ହଁ ହଁ ସାଢେ ବାରଟା ଭିତରେ ନୁହଁ।
ହଁ।
ହୁଁ।
ବାସଟା ମନ୍ଦିରେ ଥାଏ। ଦିଟା ସାଡେ ଦିଟା ଯାଏଁ ବି ଥାଏ ତିନିଟା ବି ହେଇଯାଏ। କିନ୍ତୁ ଏଠି ଜଲ୍ଦି ସରିଯାଏ।
ହୁଁ।
ଆଉ ସେଠି ଯୋଉ ନାଲିଆ ନେଳିଆ ମାଛ ନାଇଁ ରଙ୍ଗୀନ ମାଛ ଦେଖିବାକୁ ବହୁତ ହି ମଜା ଲାଗେ।
ଆଉ ସେ ପୋଖରୀରେ ଯୋଉ ତ?
ହୁଁ। ହୁଁ।
ହଁ ହଁ ଦେଖିଛି ଦେଖିଛି ହଁ।
ଆଉ ତା ସାଇଟ ଟା ଯୋଉ ମୁକ୍ତେଶ୍ଵର ଟେମ୍ପଲ ଅଛି।
ମୁକ୍ତେଶ୍ୱର ଟେମ୍ପଲୁ ମୁଁ ଯାଇନି।
ଆଉ କେଦାର ଗୌରି ଟେମ୍ପ
ଓ ହୋ କେଦାରଗୌରୀ ସାଇଟ ଟା ମୁକ୍ତେଶ୍ଵରୀ ହଁ ହଁ ହଁ ହଁ ମାନେ ଶିବଙ୍କର ଟେମ୍ପଲ ଅଛି। ହଁ ହଁ ହଁ ବହୁତ ତଳେ ଟିକେ ଭିତରକୁ ଏଇନା ଅଛନ୍ତି।
ହଁ ତା କାରୁ କାର୍ଯ୍ୟ ଦେଖିଛନ୍ତି। ତାଙ୍କର ଏ ଯୋଉ ମନ୍ଦିର ର କାରୁକାର୍ଯ୍ୟ ଦେଖିଛନ୍ତି।
ନା ଏତେ ମୁଁ ମାର୍କ କରିନି।
ଆ ସେଇ ଟେମ୍ପଲ ରେ ଗୋଟେ ମାନେ ଘଣ୍ଟା ଅଛି। ଆ ମାନେ ଆଗରୁ ମାନେ ଲୋକମାନଙ୍କ ପାଖେ ଘଣ୍ଟା ନଥିଲା ନା। ସେମାନେ ସ ସେଇଟାକୁ ଦେଖିକି ଜାଣି ପାରୁଥିଲେ ଯେ ଟାଇମ କେତେଟା ହେଇଛି।
ଓ ହୋ ହ।
ଅବଶ୍ୟ ଆମେ ଏବେ ଜାଣିପାରୁନୁ କିନ୍ତୁ ସେଇଟା ଅଛି ସେ ମନ୍ଦିରରେ ଆଜି ଯାଏଁ।
ଆଜି ଯାଏଁ ଅଛି ନୁହଁ ଭଲ କଥା ଆଉ।
ଆଉ ତାର ଯୋଉ କାରୁକାର୍ଯ୍ୟ ସେଇଟା ଟିକେ ୟୁନିକ୍ ଥାଏ ଯେମିତି କୋଣାର୍କ ମନ୍ଦିରର। କାରୁକାର୍ଯ୍ୟ ଠିକ ସେଇ ଭଳିଆ ଲାଗେ।
ଓ ହଁ ନାଇଁ ମୁଁ ଉ ଯାଇଥିଲି। ଥରେ ଜେ ନମସ୍ କରିବା ପାଇଁ ସେ ମତେ ନନା ଯିଏ ଥିଲେ ସେ କହିଥିଲେ କି ଯେ। ଏଇଟା ବହୁତ ପୁରୁଣା ମନ୍ଦିର ଆଉ। ଉଁ ଆଉ କଁ କଁ କହିଥିଲେ ବଟ ମୋର ଆଉ ଏତେ ମନେ ନାହିଁ ମାନେ। ତିନି ଚାରି ବର୍ଷ ହେଇଗଲାଣି।
ଆଚ୍ଛା।
ଆଗରୁ କଁ ମୁଁ ସବୁ ନବରାତ୍ରିରେ ଯାଉଥିଲି ବଟ୍ ଏବେ। ଆଜିକାଲି ଯାଇପାରୁନି। ବଟ୍ ମୁଁ ଡେଫିନେଟଲି ଏଇ ଇଏରେ ଯିବା।
ହଁ ମୁଁ ପ୍ରାଏ ଟାଇମ୍ ଆଁ ଟ୍ୟୁଯ ଡେ ଆଉ ସାଟର୍ ଡେ। ଅ ସବୁେବେଳ ତ ଯାଏନି ଏମିତି ଯେତେବେଳେ ହୁଏ କିନ୍ତୁ ଟ୍ୟୁଜଡେ ଆଉ ସାଟରଡେ ଯାଏ। ସେଇ ଟାଇମ୍ ରେ ଯେତେବେଳେ ଯିଏ କହୁଛି ମନେ ଆସିବେ। ମୂକ୍ତଶ୍ୱରରେ ଫଟୋ ଉଠେଇବାଟା ମୋର କମ୍ପଲସରୀ।
ଓକେ।
ତାର ବ୍ୟାକଗ୍ରାଉଣ୍ଡ ବି ବହୁତ ହି ଭଲ ଆସିବ।
ମୁକ୍ତେଶ୍ଵରରେ ଉଁ ହୁଁ। ନା ମୁଁ ବହୁତ ଦିନ ହେଲାଣି ଯାଇନି। ଆଉ ଏବେ ଟିକେ ସମୟ ହଉନି କିନ୍ତୁ ମୁଁ ଆକ୍ଚୁଲି ମାଙ୍କୁ। ମୁଁ ଟିକେ ବହୁତ ବିଲିଭ୍ କରେ ହେଲା ତ। ଉଁ। ଯାଇନି ଲିଙ୍ଗରାଜ ବି ତ ଏ ପର୍ଯ୍ୟନ୍ତ ଯାଇନି ସେଇଠୁ। ଆଉ ଗୋଟେ ଲିଙ୍ଗରାଜଙ୍କ ପାଖରେ ଆଉ ଗୋଟେ ମନ୍ଦିର ଅଛି ବହୁତ ଫେମସ୍ ଶିବଙ୍କର।
ଡାକେରା ଶିଶୁ ମନ୍ଦିର।
କୋଉ ମନ୍ଦିର।
ଡାକେରାମି ବିଶ୍ବ ମନ୍ଦିର।
ନା ନା ନା ଏ ଲିଙ୍ଗରାଜ ମନ୍ଦିର ଭିତରେ ନୁହଁ ବାହାରେ।
ହଁ ବାହାରେ ହିଁ ତ ସେଇଟା ତା ଫ୍ରନ୍ଟରେ ସେଟା।
ଆଉ ଗୋଟିଏ।
ପୂର୍ବପଟକୁ ସିଧା ଗଲେ ସେଇ ଆମର ରାଇଟ୍ ସାଇଡ୍ ରେ ପଡି଼ବ।
ହୁଁ ଲିଙ୍ଗର ଆଉ ଗୋଟେ ବିଷୟ ସେଇ ମନ୍ଦିର ଯାଇଥିଲୁ ଥରେ।
ଆଚ୍ଛା।
ସେଟା ବି ବହୁତ ପୁରୁଣା ମନ୍ଦିର।
ଭୁବନେଶ୍ବରରେ ତ ମାନେ ଏଇଟା କଣ କହିଲେ ମନ୍ଦାର ମାଳିନୀ ସହର ନା। ମାନେ ପାଟା ଖୋଲିରେ ମାନେ ଖୋଇବେ ଯଦି ତା ଲିଙ୍ଗ ବାହାରିବେ। ବହୁତ ସାରା ମାନେ ମନ୍ଦିର ଅଛି। ମୁଁ ଭୁବନେଶ୍ଵରରେ ରହିକି ବି ଜାଣିନି।
ହଁ ସେଇ ଏରିଆ ଟା ହିଁ ତ ମାନେ ସେୟା ନା।
ମାନେ ଗରି କନ୍ଦି ଭିତରେ ମନ୍ଦିର ରହିଛି।
ହଁ ହଁ। ସବୁ ମନ୍ଦିରର କିଛି କିଛି ଇଏ ଅଛି। ଆଉ ମହିମା ଅଛି ଆଉ।
ବହୁତ ସାରା ମାନେ ତା ଭିତରେ ମାନେ କଣ କହିଲ କାରୁୁକାର୍ଯ୍ୟ ତ ଧରିକି ରହସ
ବହୁତ ସାରା ମନ୍ଦିର ଅଛି। ଆଉ ମନ୍ଦିର ବି ଏବେ ସିନା ଗମେଣ୍ଟ ଏ ବହୁତ ଇଏ କରୁଛି।
ଆଜ୍ଞା।
ହଉ ହଉ ରଖୁଛି।
ଆଜ୍ଞା ମ୍ୟାମ୍।
ଥ୍ୟାଙ୍କ୍ ୟୁ ଥ୍ୟାଙ୍କ୍ ୟୁ।